ଆଜ୍ଞା ବନ୍ଧୁ ଆଜ୍ଞା।
ଭଉଣୀ ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି ଆପଣ?
ମୁଁ କହିଲି ଆପଣ ଆଉ ଟିକେ ଜୋରରେ କୁହନ୍ତୁ। ଆପଣଙ୍କ କଥା ଟା ମତେ ଟିକେ ସ୍ଲୋ ପୁରା ଧୀରେ ଶୁଭୁଛି।
ଆଜ୍ଞା ଆପଣ କେମିତି ଅଛନ୍ତି?
ମୁଁ ଆଜ୍ଞା ଭଲ ଅଛି ଆପଣଙ୍କ ଘର ଟା କୋଉଠି କହିଲେ ଭଉଣୀ?
ଆମର ଘର ବର୍ଛଣା।
ବଡ଼ଚଣା କୋଉ ଗାଁ
ବର୍ଚନା ପ୍ରପର ବର୍ଚନା।
ହ୍ୟାଲୋ
ଆଜ୍ଞା ଆପଣ ଶୁଣିପାରୁଛନ୍ତି?
ଆଜ୍ଞା ଆଜ୍ଞା ଶୁଭୁଛି।
ଆଜ୍ଞା‌। ଆଉ ଆପଣଙ୍କର ଘର ଟା କୋଉଠି ଭାଇ?
ଆମ ଘରଟା ଆଜ୍ଞା ନିଶୁମଳା।
ଓ ଆଚ୍ଛା ଆଉ ପଢାପଢି କଣ ଚାଲିଛି?
ହ୍ୟାଲୋ
ଆଜ୍ଞା
ବୁହିଲେ ଆପଣଙ୍କ କଥା ଟା ମତେ ଟିକେ ଧୀରେ ଶୁଭୁଛି। ଆପଣ ଟିକେ
ଆଉ ଏବେ ଏବେ ଜୋରରେ ଶୁଭିଲା?
ନାଇଁ ତଥାପି ଶୁଭୁନି ଆଉ ଟିକେ ଜୋର କୁହନ୍ତୁ। ମୋ କଥା ଟା ଆପଣ ଶୁଭୁଛି ତ ପୁରା?
ଆଜ୍ଞା ଆଜ୍ଞା ଆପଣଙ୍କ କଥା ବହୁତ ଭଲ ଭାବରେ ମତେ ଶୁଭୁଛି।
ଆଜ୍ଞା ହଁ ଏଥର ଗ ସୁବିଲା କୁହନ୍ତୁ ଆଉ କଣ କେମିତି ଦେହ ପା ଭଲ ଅଛି? କେତେ ଦିନ ପରେ ଲଗେଇଲେ କଣ କେମିତି ମତେ?
ଆଜ୍ଞା ବର୍ଷା ତ ବହୁତ ହଉଛି ଆଜ୍ଞା, ଆଜ୍ଞା ବର୍ଷା ତ ବହୁତ ବର୍ଷା ତ ବହୁତ ହଉଛି।
ହଁ ଆମର ଚଣ୍ଡିଖୋଲ ରେ ବି ବହୁତ ବର୍ଷା ହଉଛି ଆଡେ ଆଜି।
ଆଜ୍ଞା ସବୁ କାମ ଧନ୍ଦା ବନ୍ଦ କରି ଘରେ ବସିବା କଥା ଆଉ। ବର୍ଷା ଯେ ଯେତେ ଜୋର ହୋଉଚି। ଆଉ
ଆଉ ଆପଣଙ୍କର ଦେହ କେମିତି ଅଛି?
ହଁ ମୋ ଦେହ ଭୋଉଣୀ ଭଲ ଅଛି। ଆଉ ଆପଣଙ୍କ ଦେହ ଘରେ କିଏ କିଏ ସବୁ ଅଛନ୍ତି?
ଆଜ୍ଞା ଆପଣଙ୍କର ଘର, ଘର ଲୋ କଙ୍କର ଦେହ କେମିତି ଅଛି?
ସମସ୍ତଙ୍କର ବଢିଆ ଅଛି। ଆପଣଙ୍କ ସବୁ କିଏ ଅଛନ୍ତି ଘରେ?
ଆମ ଘରେ ସମସ୍ତେ ଅଛନ୍ତି। ଆମର ଗୋ ବଡ ପରିବାର।
ଆଜ୍ଞା।
ଆମର ଯେମିତି ଦାଦା, ଖୁଡି ଆ ଉଁ ବଡାପା, ବଡବୋଉ ଏମିତି ସମସ୍ତେ ଅଛନ୍ତି ଆଉ।
ଆପଣଙ୍କ କଥା ମତେ କିଛି ଶୁବୁନି।
ଆଜ୍ଞା।
ମୁଁ କହିଲି ଆପଙ୍କ କଥା ମତେ କିଛି ଶୁବୁନି।
ଓହୋ ଆପଣଙ୍କୁ ଶୁବୁନି?
ଆଉ ଆ-ଆପଣଙ୍କ ସେପଟେ ଜାମୁକୋଳି ହେଇଚି ନା ନାଇଁ?
ଆଜ୍ଞା ଆଜ୍ଞା ଜାମୁକୋଳି ହେଇଚି। ଏପଟେ ଆମର ଗୋଟେ ପାଳ କରିଚୁ ସେଠି ସବୁ ପରିବା ବି ଆମେ ଲଗେଇଚୁ। ଫସଲ।
ଆଜ୍ଞା।
ହୁଁ ତା ସବୁ, ଭେଣ୍ଡି, ଜହ୍ନି, କଲରା, କାକୁଡି ଗୋଟେ ମତ୍ସ୍ୟ ପୋଖରୀ ଆମର କରିଚୁ।
ଆଜ୍ଞା।
ଏବେ ତ ବର୍ଷା ବୋହୁତ ହେଇଚି। ତେଣୁ ଆମର ଏବେ ଚାଷ କାମ ଆରମ୍ଭ ହେଇଯିବ। ଚାଷୀ କୂଳ ବି ଖୁସି ହେବେ।
ଆଜ୍ଞା ଭଲ ତ ଆଉ ଆପଣ ଏତେ ଭଲ ଚାଷ କରୁଚନ୍ତି ଶୁଣିକି ବୋହୁତ ଭଲ ଲାଗିଲା ଖୁସି ଲାଗିଲା।
ଆଜ୍ଞା।
ଆଉ ଅଂ ଆପଣଙ୍କର ସେଇଠି ଚଣ୍ଡିଖୋଲରେ ଦୁର୍ଗା ପୂଜା ହୁଏ ପା?
ହଁ ଦୁର୍ଗାପୂଜା ଆମ ଚଣ୍ଡିଖୋଲ ଆପଣଙ୍କ ବଡଚଣାରେ ତ ବୋହୁତ ବଡ ଧୁମଧାମରେ ଦୁର୍ଗାପୂଜା ଚଣ୍ଡିଖୋଲଟେ ଭଲ ସେ ହୁଏ। ରାବଣ ପୋଡିବି ଆପଣଙ୍କର ସେଠି ହୁଏ।
ଆଜ୍ଞା।
ହୁଁ ଆମକୁ ଟିକେ କୁହନ୍ତୁ ଆପଣଙ୍କ ଦୁର୍ଗା ବିଷୟରେ ସେଠି। କଣ ରାବଣ ପୋଡି କେମିତି କଣ ହୁଏ। ଆମକୁ ଟିକେ କହିଲେ ଆମେ ଟିକେ ଖୁସି ହୋବୁ।
ଦୁର୍ଗାପୂଜା ତ ଆମର ସାଧାରଣତଃ ଆଶ୍ଵିନ ମାସ ଶୁକ୍ଳ ପକ୍ଷରେ ଆଁ ଉଁ ଆରମ୍ଭ ହୁଏ। ମାନେ ମୁଖ୍ୟ ସମୟ ହେଉଚି ସେଇଟା। ମା ଦୁର୍ଗାଙ୍କ ସୁନ୍ଦର ମୂର୍ତ୍ତି ସ୍ଥାପନ କରାଯାଏ ପ୍ରଥ ମେ ଆମର ବଡଚଣାରେ ଆମର ଜଣେ ଭଲ ଶି ଳ୍ପି ଅଛନ୍ତି। ତାପରେ ପେଣ୍ଡାଲ ସଜାଯାଏ ଆମର ଫୁଲ ମାନଙ୍କରେ ପେଣ୍ଡାଲ ସଜାଯାଏ ଫୁଲ ବେଳୁନ ଏବଂ ବିଭିନ୍ନ ପ୍ର କାର ଥିମ ରେ ନିର୍ମାଣ କରାଯାଏ। ତାପରେ ପୂଜା ଆରତି ବି ହୁଏ ହେଲା।
ଆଜ୍ଞା।
ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଗ ବଣ୍ଟନ ବି ହୁଏ ବୋହୁତ ଭଲ ଭୋଗ ବି ଆମର ବଡଚଣାରେ ହୁଏ। ତାପରେ ଆମର ଭଜନ ସନ୍ଧ୍ୟା ହୁଏ। ଛୋଟ ଛୁଆ ମାନେ ଆସନ୍ତି କିଛି ନୃ ନୃତ୍ୟ ପରିବେଷଣ କରନ୍ତି। ଏମତି ଆଉ ତାପରେ ବି। ବିଜୟ ଦଶମୀ ଦିନ ମୂର୍ତ୍ତି ବିସର୍ଜନ କରାଯାଏ। ତା ପୂର୍ବରୁ ଆମର ରାବଣ ପୋଡି ହୁଏ। ଆଗରୁ ତ ବହୁତ ମାନେ ବିଭିନ୍ନ ପ୍ରକାର ବାଣ ଆସେ। ହ ଜ ମାନେ ଏମିତି। ବହୁତ ସୁନ୍ଦର ସୁନ୍ଦର ବାଣ ମୁଁ ସେ ସବୁ ନାଁ ବି ଭଲ ଭାବରେ ଜାଣିନି। ଆମ ଛୋଟ ଥିଲି। ମୁଁ ଦେଖିଛି ବହୁତ ସୁନ୍ଦର ସୁନ୍ଦର ବାଣ ଆସେ ବିଭିନ୍ନ ପ୍ରକାର ବାଣୁଆ ଆସନ୍ତି। ଯୋଉମାନେ ଭଲ ବାଣ ଲଗାନ୍ତି ଏବେ ଆଉ ବସ୍ତ। ସେ ବାଣୁଆ ନାହାନ୍ତି ସେମାନଙ୍କର ପରିବାର ହ୍ରାସ ପାଇଲେଣି। ସେଥିଲାଗି ଆଉ ବେଶୀ ବାଣ ଲାଗୁନି ଅଳ୍ପ ବାଣ ଫୁଟିକିରି।